କନି କୁହନି କଲ୍ କରି ହୋଉନି ଭଉତୁ। ତୋଳି ହେଲା ହାଲୋ।
ଶୁଭୁଚି ଆପଣୁଙ୍କୁ ତା? ହାଲୋ ଅଁ ନାଇଁ ଆପଣ ହଁ ହଁ। ଶୁବିଲା ଏବେ ଟିକେ ଶୁବିଲା।
ଓ କଲ୍ କରିବ ସେତୋଳୁ ମୋ କଣ ହୋଉ ନା ଆ ମାନେ କଲ୍ ଆସୁଚୁ ଉଠେଇଲା ଅଳୁକୁ ହୋଉନେଇ ଏମିତି ହୋଉଚି ଆଉ।
ହଁ ମୋର ବି ସେୟା ହୋଉଥୁଲା ପା ମାନେ ମୁଁ ଆପଣଙ୍କୁ ଯୋଉ ଉଁ କଲ୍ କଲି ନାଁ ମାନେ ଅର୍ ହେଲା। ଏବ୍ଲେମ୍ ହେଲା ସେଇଥିପାଇଁ ମୁଁ କଇଲି କଁ ଅସୁବିଧା ହେଲା ବୋଧେ ଆ।
ଉଁ ନାଇଁ ହେଇ ପରଟା କରିଥିଲି। ହଁ ମୁଁ ସେତୋଳୁ ମାନେ ବସି ବସିି କରିବି ବୋଲି କି ନାଇଁ ସେତୋଳୁ କରିବି ବେଲିକି ବସି ବସିକିନା ହେଲାନେଇ ମୁ କୁ ଯାଉଚି ନଲେ କାମଟା ନଲେ ଛିଣ୍ଡେଇ ଦିଏ। ମାନେ ଦି ଆଡ଼ୁ ହେଲେ ଆଉ କୋଉ ଆଡ଼ୁ ହେଇ ପାରିବନି।
ହଁ ନାଇଁ ମୁଁ ଭାବିଲି ଆ ପଣ ବୋଧେ କାମ କରୁଥୁବେ ନାଁ କଣ ମୁଁ ସେଥିଲାଗି ଆପଣଙ୍କୁ କଲ୍ କଲିନି ସେତେବେଳେ।
ହୁଁ ହୁଁ। ଏଁ ଆଉ ଜଣେ କଲ୍ କରିଥିଲେ ହେତେଳୁକୁ ମୁଁ କଥା ହେଇଗଲି ନାଁ।
ହୁଁ ଆଉ କଣ କୁହନ୍ତୁ। ଆପଣଙ୍କର କଣ ସ୍ପେଶିଆଲ୍ ଆଇଟମ୍ କୁହନ୍ତ ଆପଣ ଯୋଉଟା ବୋହୁତ୍ ଭଲ ବନେଇ ଜାଣିଚନ୍ତି। ମତେ ରେସିପି କହିବେ ମୁଁ ବନେଇ ଶିକିବି।
ମୋର ସମସ୍ତେ ପକୁଡ଼ି ଖାଇଆକୁ ଭଲ ପାଆନ୍ତି ମୋ ହାତରୁ।
ଆଛା ଆଛା।
ହ
ମାନେ କଉ ପକୁଡ଼ି ଆଳୁ ପକୁଡ଼ି
ନା ନାଇଁ ପିଆଜ
ଆଛା।
ମହାତୁରୁ ସମସ୍ତେ ମାନେ ସମସ୍ତଙ୍କ ମୁହଁରୁ କହନ୍ତି ସନ୍ତୋଷୀ ପକୁଡି ଚାହା ଆଉ ପକୁଡି ଟା ଯୋଉ କରେ ଭଲ ଟେଷ୍ଟି କରେ ନା ସବୁ ଭଲ ପାଆନ୍ତି ଖାଇବାକୁ କିନ୍ତୁ ଏଇ ଜିନିଷଟ ଟାକୁ ସମସ୍ତଙ୍କ ମୁଁହରୁ ଭଲ ବୋଲି କିନ୍ତୁ ଶୁଣେ।
ଆଚ୍ଛା ଏଇ ଜିନିଷ ପାଇଁ ଆପଣ ବହୁତ ପ୍ରଶଂସା ପାଆନ୍ତି
ହଁ।
କୁଅନ୍ତି ମାନେ ଯେତେ ଯିଏ ପକୁଡି କରିଥାଉ ମାନେ ମୋ ପକୁଡି ଟା ଭଲ ଟେଷ୍ଟ କୁଆଡେ। କୁହନ୍ତି ଯେତେ ବନ୍ଧୁବାନ୍ଧବ ଆସନ୍ତୁ ଯାହା କରନ୍ତୁ କହିବେ ନାଇଁ ତମେ ପକୁଡି ଟିକେ କର।
ନା ଏଇଟା ତାହେଲେ ଆପଣଙ୍କ ହାତର କମାଲ ନା
ହଁ ସେଇଟା କଣ ମୁଁ ବି ଜାଣିନେଇଁ ସେଇଟା ସେ ଯୋଉ କୁହନ୍ତି ସମସ୍ତେ ସେଇଟା ମୁଁ ବି ଜାଣିନେଇ ହାତର କମାଲ କି କଣ? ଉଁ।
ଖାଇ
ଆମ ଘରକୁ ଯିଏ ଆସିଥେବେ କହିବେ ଆଉ ମୋର ଏଠେଇ ମୋ ନଣଦ ନଣଦେଇ ସେମାନେ ବି କହିବେ ନାଇଁ ତମେ ଏଇଟା କର
ଆଚ୍ଛା ଆଚ୍ଛା।
ହ ହ
ନାଇଁ ଜଣ ଜଣଙ୍କର ଏମତି କିଛିଟା ସ୍ପେଶାଲ ଆଇଟମ ଥାଏ ସେଇଟା ମଁ ତା ତାଙ୍କ ହାତରେ ବହୁତ ଭଲ ବନେ
ସେ ସେଇଟା ହେଇଥିବ କି କଣ ମୁଁ ବି ନିଜେ ଜାଣିନି ।
ହୁଁ। ନାଇଁ ଆପଣ ମେସେଜ କରିଥିଲେ ବି ମୁଁ ଟିକେ ଖାଇବା ପାଇଁ ପଳେଇଥିଲି ନା ସେଥିଲାଗି ମୁଁ ଆଉ ଦେ ଦେଖିନି ଆପଣଙ୍କ ମ୍ୟାସେଜ୍
କଣ ହେଲା ମୋର ମାନେ ଜିରୋ ପଡିଚି ସାତୁଟା ଖଣ୍ଡେ
ଆଚ୍ଛା ଆଚ୍ଛା।
ହ ଆପଣଙ୍କ ଆଡେ କଣ ବୁଲିବା ଜାଗା ଟିକେ ଭଲ ଅଛି କହୁନାହାନ୍ତି।
ହଁ ଆମର ଇଆଡେ ମାନେ ଇଏରେ କଥା ହେବେ ମୁଁ ସବୁ ଆଡ୍ରେସ ହେରିକା କହିବି। ଏଥେରେ କହିହବନି ଆଡ୍ରେସେ ହେରିକା ଆମର ଏବେ ରଜ ମହୋତ୍ସବ ଗଲା
ଆଛା ରଜରେ ଆପଣ ବହୁତ ଏଞୟ କରିଥିବେ ତାହେଲେ
ହେ ବହୁତ ଏଞୟ ଚାରିଦିନି ଯାକ ଆମେ ମା ଛୁଆ ଛୁଆଟା ମୋ ପୁଅ ବି ପ୍ରାଇଜ୍‌ ଆଣିଚି ମୁଁ ବି ପ୍ରାଇଜ ଆଣିଚି ମୋ ଝିଅ ବି ପ୍ରାଇଜ ଆଣିଚି ।
ଆଛା ଆଛା ମାନେ କମ୍ପିଟିସନ ବି ହୁଏ। ଆଛା ଆଛା ଆପଣ କଣ କଉ କମ୍ପିଟିସନ ରେ ଭାଗ ରେ ନେଲେ
ମୁଁ ଶଙ୍କ ଶଙ୍ଖ ଫୁଙ୍କାରେ ହେଲି ଆଉ ସେକେଣ୍ଟ ଆଉ।
ଆଛା ଆଛା। ନାଇଁ ଭଲ ଏମିତି ମଝିରେ ମଝିରେ ଟିକେ ଏଞ୍ଜୟ କରିବା ବି
ହଁ ନାଇଁ ଆମ ଆମର ଗୋଟେ ଏଟା ସବୁଠୁ ଭଲ ଜିନିଷ ହେଲା ଗାଁ ରେ ଯୋଉ ହଉଚି ଆମର ରଜ ମହୋତ୍ସବ ଟା ଆମର ଖାଇବା ପିଇବା ବ୍ୟବସ୍ଥା କରିଦଉଛନ୍ତି।
ଆଛା ଆଛା। ମାନେ ଚାରି ଦିନ ଯାକ ତ ମାନେ ହଁ।
ଚାରିଦିନ ଯାକ ଯୋଉ ମାନେ କଣ ଝିଅ ବୋହୁମାନେ ଖେଳିବେ ରୋଷେଇ ବାସରେ ମଉଜୁ ରହିଲା ଆମର ଆମର ମାନେ ମହୋତ୍ସବ କୁ କେହି ଆସିପାରିବେନି। ସେଥିପାଇଁ ଖାଇବା ପିଇବା ବ୍ୟବସ୍ଥା ବି ହୁଏ। ଆଇଁଷ ଦିନ ଆଇଁଷ ହୁଏ ସାଧା ଦିନ ସାଧା ବି ହୁଏ।
ଓହୋ ଆପଣ ଏଥର ରଜରେ କଣ ପିଠା ବନେଇଥିଲେ?
ଆମର ଚକୁଳି ପିଠା କରିଦେଇଥିଲୁ ଆଉ ଆମର ଆମ ଶାଶୁ ଏକ୍ସ କରିଦେଇଥିଲେ ନା
ହଁ ହଁ। ତ ପିଠା ଏଥର ହେଇନଥିବ ହଁ ହଁ ପିଠା ଏଥର ହେଇନଥିବ।
ଆଗରୁ କରିଦେଇଥିଲୁ ଚକୁଳି ପିଠା।
ହୁଁ ଭଲ।
ଆଉ ଖାଇବେି ସିଏ ହଁ ନାଇଁ ସେଦିନ ହୁଏ। ଆଗରୁ କରିଦେଇଥିବ ସେ ଖାଇବ।
ହୁଁ।
ଓ କିନ୍ତୁ ଘର ଚାରି ଦିନ ଯାକ ବହୁତ ଖୁସି ଏପର୍ଯ୍ୟନ୍ତ ବି ଆମର ଦୋଳି ଖୋଲା ହେଇନି। ପର୍ଯ୍ୟନ୍ତ ବି ଆମେ ଯାଉଛୁ ଖେଳୁଛୁ ଦୋଳି।
ହଁ ଆମର ତ ଏଇଠି ଦୋଳି ଲାଗିନି ବି। ନାମ ଗାଁରେ ତୋଳି ହିଁ ଲାଗେନି।
ଆମର ଦଡୋଳି ଲାଗିଛି।
ଆଛା ଆମପଟେ ମାନେ ଫାଷ୍ଟ ପହିଲି ରଜ ଗଲା ରଜ ସଂକ୍ରାନ୍ତି ଯେଉଁ ଦିନ ଦୋଳି ଲଗେଇଲେ ତାକୁ ବି କାଢିଦେଲେ ଦିଦିନ ରଖିଲେ ତାକୁବି କାଢିଦେଲେ।
ନା ଆମର ଏପର୍ଯ୍ୟନ୍ତ ବି ଅଛି ଦୋଳି କଢା ହେଇନି।
ନାଇଁ ଗୋଟେ ଗୋଟେ ଜାଗାରେ ବହୁତ ଭଲସ ରଜକୁ ପାଳନ କରନ୍ତି ଆଉ ଗୋଟେ ଗୋଟେ ଗୋଟେ ଜାଗାରେ ତ କିଛି କରନ୍ତିନି ବି ଯାହା ଆମେ ଖାଲି ନୂଆ ଆଡ୍ରେ ପିନ୍ଧିଲୁ ପିଠା ପିଠା ଖାଇଦେଲୁ ଆଉ ଘରେ ରହିଲୁ।
ନାଇଁ ଆମର ଏପଟେ ବହୁତ ଖୁସି ରଜରେ।
ତାପରେ ହଉଛି ଉଁ ପୁମ ଏଥର ବାପା ମାମା ଟିକେ ବୁଲାବୁଲି କରିବା ପାଇଁ ପଳେଇଲେ ନା ରଜରେ ସେ ସେଥିପାଇଁ ମୁଁ ଟିକେ ଘରେ ରହିଲି ମୁଁ ଆଉ କୁଆଡେ ଯାଇନି ଏଥର ଆଉ। ଆର ଥର ବଜରେ ବୁଲିକୁ ଯାଇଥିଲି ମୋ ଦିଦି ଜଣେ ମାନେ
ଆମର ଦିଟା ଗାଡି ହେଇଯାଇଛି ଆଙ୍କର ଗୋଟେ ଗାଡି ମୋର ଗୋଟେ ସ୍କୁଟି।
ହୁଁ ହୁଁ।
ଆଉ କଣ ସିଏ ପଳାନ୍ତି କାମ ଧଦାକୁ ଆମେ ମା ଛୁଆ ଯାଇ ବୁଲୁ ଆଉ।
ହୁଁ ହୁଁ।
ଆଉ କଣ ମାମା କରିଥିଲେ ଖାଇବାକୁ?
ହୁଁ। ହେଇଥିଲା ଆମର ଆଜି ରୁଟି ବରୁଗୁଡି ଆଳୁ ଭଜା ଆଉ ସିମେଇ ଖିରି।
ଆଛା ମୁଁ ସେ ରୁଟି ମୁସେ ସେଇ ପରଟା କରିଛି ରୁଟି ବି କରିଛି ଝିଅ କହିଲା ମାମା ଆଳୁ ଛଣାଁ କରିବାକୁ ମୁଁ କହିଲି ଆଳୁ ଛଡେଇକି ଚକଟ କରିଦବା।
ମାନେ ରୁଟି ମାନେ ପରଟା କିଏ ଖାଆନ୍ତିନି ବୋଧେ?
ହଁ ପରଟା ରୁଟି ମିଶେଇକି କରୁଛୁ ପା। ଆମର ପରଟା ପସନ୍ଦ କିନ୍ତୁ ଏଇ ଯୋଉ ମାନେ ମାନେ ରୋଗ ସକାଶେ ରୁଟି ଟା ଖାଇବାକୁ ବାଧ୍ୟ କରୁ କିନ୍ତୁ ଆମର ସମସ୍ତଙ୍କର ପରୋରଟା ପସନ୍ଦ।
ହୁଁ ନା ପରଡ଼ା ଟା ଭଲ ଲାଗେଯେ ଖାଇବା ପାଇଁ। କିନ୍ତୁ ହୁଁ।
ଆ ସେଇଆ କିନ୍ତୁ ରୁଟି ପରଟା ମିଶେଇ ଖାଇବାକୁ ପଡିବ।
ହଁ ହୁଁ କାହିଁକି କହିଲେ? ତେଲ ଯେଳେ ଏତେ ଗୁଡ ଖାଇଲେ ନା ଯାହା ବଲେ ଗ୍ୟାଷ୍ଟ୍ରିକ ବାହାରିବ
ଆବା
ଏଇଟା ଠିକ ମାନେ କିଛି ଗୋଟେ ପରଟା ଗୋଟେ ରୁ ଟି କି ଦିଟା ପରଟା ଦିଟା ରୁଟି ଖାଇଦେଲେ ହେଇଗଲା ଆଉ କଣ
ସେଇ ହିସାବରେ ରୁଟି କରିବା ପାଇ ନ ରୁଟି ହିଁ ଇଛା ନୁହଁ କହାର ଖାଇବା
ହେଁ ହେଁ
ବାଧ୍ୟତାମୂଳକ ଖାଇଲାଣି ରୁଟି ଖାଇବା ପଡୁଛି ତାପରେ ନି ଯାହା ମାନନ୍ତୁ ନାଇଁ ଖାଇଦିଅନ୍ତିୁ କିନ୍ତୁ ଭୋଗି ଆଉ ଆମକୁ ପଡୁଛି ଯୋଉ ଦିନ ପରଟା ଫରଟା ପୁରା ଅଧିକା ଖାଇଦଉଚୁ ସେ ଦିନ ରାତିରେ ବାବା ୟା ସୁଖରକୁ ଉଠି ଯାଉଛି
ହଁ
ଆଉ ଛୁଆ ଆମକୁ ଦେଖି ଛୁଆ ବି ସାଇଜ ନହେଲେ ଆମ ପାଇଁ ବି ଦିଟା ରୁଟି କର ଦିଟା ପରଟା କର ହିସି
ସେମାନେ ଏ ଏବେ ଛୋଟ ଅଛନ୍ତି ତାଙ୍କର ଏବେ କିଛି ହବନି ଯେ କିନ୍ତୁେ ଟି
କିଛି ହବ ନାହିଁ କିନ୍ତୁ ଦେଖିକି ସେମାନେ ଦେଖିକି କି ସାଇଛି ନାଇଁ ନାଇଁ ଆମର ଖାଇବା ଦକା ନାହିଁ
ନାଇଁ ନାଇଁ ସେଇଟା ଠିକ କାଇହିଁ କହିଲେ ମାନେ ଧର ଏବେଠୁ ସେମାନେ ଯଦି ପ୍ରତିଦିନ ବାରମ୍ବାର ସେଇଆକୁ ଖାଇବେ ତାହେଲେ ଏବେ କିଛି ହବନି ସେଇ ଜିନିଷ ଟା ଟିକେ ବଡ ହେଇଗଲେ ବାହାରିବ ବା ବାହାରିବ ତ ପୁଣି ସେଇଟା ସାରା ଜୀବନ ପାଇଁ ବି ଜଣ ଜଣ ରହି ଯାଉଛି ସେମାନେ ସାରା ଜୀବନ ଖାଇ ପାରୁନାହାନ୍ତି ତ ସେଇଟା ସେଇଟା ମତେ ଟିକେ ଧ୍ୟାନ ଦେଲେ ଏବେ ତ ସାରା ଜୀବନ ଆରାମ ସିନା ରହିବ
ହୁ
ଏବେ ତ ଯୋଉ ରୋଗ ହଉଛି ସିଏ ମାନେ ଛାଡିବାର ନାଁ ଧରୁନି ସେ ସାରା ଜୀବନ ଲାଗିକି ରହୁଛି
ହଁ ଆ ତୋ ମାମା କୁ କହିବି ଯି କହିବି
ହ୍ୟାଲୋ ସେମାନେ ଆ ପୁଅ ଘରିକା ଖାଇସାରିଲେଣି ଝିଅର ମୋର ଖାଲି ଖାଇବୁ ଆଉ ସେ ସାନ ଟୋକା କାଲି ତାକୁଚି ଆସ ଶୋଇବା ମୁଁ ତ ଖାଇସାରିଲିଣିି ତମେ ଶୋଇବା
ତୁ ଖାଇସିଲୁ ଆମେ ପୁଣି ଖାଇକି ଶୋଇବୁ ନା ନାଇ
ହିଁ ହିଁ
ଆଉ ଖାଇ ପିଇକି ବାବା ମାମା ସମସ୍ତେ ଶୋଇଲେ
ନାଇଁ ନାଇଁ ବାବା ଆସିନାହାନ୍ତି ଆଉ
ଓହୋ ଛୁଆ ସମସ୍ତେ ଖାଇସାଇଲ
ହଁ ଆମେ ଦି ଭଉଣୀ ଖାଇସାରିଲୁଣି ମାମା ବସିଛନ୍ତି ଖାଇବେ ବାପା ଆସିଲେ ଖାଇବେ ଆଉ
ହଁ ହଁ
ଏବେ ତ ରାତି ଶୋଇଲା ବେଳକୁ ସାଢେ ଏଗାରଟା ପାଖାପାଖି ହେଇଯାଉଛି ତଲେ ଏଠରେ ଖାଉଛନ୍ତି ଆଉ ହୁଁ ଶୀତ ଦିନଟା ଟିକେ ଜଲଦି ଶୋଇପଡନ୍ତି ଆଉ ଏବେ ତ ରା ସନ୍ଧ୍ୟା ହେଲା ବେଳକୁ ସାତଟା ହେଇଯାଉଛି ଆଉ ଖାଇ ଶୋଇଲାଳୁ ସାଢେ ଏଗାରଟା ଆଉ
ଆଉ କଥା ହେଇସାର ଟିକେ ଉ ପାଞ୍ଚ ମିନିଟ୍ ଖଣ୍ଡ ଛାଡିକି ମୁଁ ଟିକେ କଲ କରିବି କଥାହବ ହେଲା
ହଁ ହଁ
ଆଜି ଦିନରେ କେତେଟା କଲ କରଛ? ଦିନରେ କେତେଟା କଲ କରିଛ ଆଜି?
ଆଜି ଛଅଟା ସାତଟା କରଛି ଆଉ ।
ଓ ହୋ ।
ହଁ ହଁ କରେଣ୍ଟ ପଳେଇଲା ନା, ମାନେ ଚାର୍ଜ ରହିଲାନି ମୋ ଫୋନରେ, ମୁଁ ଆଉ କରିପାରିଲିନି । ଏବେ ବି ମାନେ ବର୍ଷା ଛାଡିଲା, ଲାଇନ ଆସିଥିଲା! ପୁଣି ଏବେ ପଳେଇଲା।
ଶୋଇବାକୁ ଭାରି ଅସୁବିଧା ହଉଥବ, ଇନଭଟର ଅଛି? ଇନଭଟର ଅଛି, ଆମର ବି ଆମର ବି
ହୁଁ! କଣ କହିଲେ? ଲାଇନ ତ ପ୍ରାୟ ମାନେ ଯାଏନି, ଯେ ଯିବ ଯଦି! ଘଣ୍ଟେ ଦିଟା ଭିତରେ ପଳେଇ ଆସିବ, ବହୁତ ଅଧିକ ସମୟ ଯାଇନି, ଅଲଗା ଆଡେ ମୁଁ ଦେଖିଛି ମାନେ ଦିଦ, ଆମ ଏପଟ ସେମିତି ହୁଏନି ସେଥିଲାଗି ଇଭୋଟର ଅଣାହେଇନି, ନ ଆଉ ଦି ଘଣ୍ଟା ରେ ତ ପଲେଇ ଆସୁଛି, କାଇଁ ଗୋଟେ ଇନଭର୍ଟର ଆଣିକି ର
ହଁ-ହ!
ଏଇ ବର୍ଷା ଦିନେ ମାନେ ଟିକେ ବର୍ଷା ହବ, ସେଇ ଘଣ୍ଟେ ଲାଇନ ଯିବ, ବର୍ଷା ଛାଡିଗଲେ ପୁଣି ଲାଇନ ପଳେଇ ଆସ। ଏବେ ବୋଧେ ଯୋଉ ଘଡଘଡି ଟା ମାରିଲା, ଆଜି ବୋଧେ କୋଉଠି କଟି-କୁଟି ଯାଇକି କଣ, କି ଖୁଣ୍ଟ-ଖୁଣ୍ଟ କଣ ପଡିଯାଇଛି, ସେଥିଲାଗି ହୁଁ, ପଳେଇଛି ଆଉ, ହଉ ମୁଁ ଟିକେ ରଖୁଛି, ଆପଣ ମତେ କଲ କରିବେ।